ହାଲୋ ହଁ କଣ କରୁଚ?
ମୁଁ ଏଇ ରୋଷେଇ କରୁଥିଲି।
ହଁ। ହଁ ହଁ ଆଉ ଏଇ ଯୋଉ କିଛି ଟାଇମ ପୂର୍ବରୁ ଯୋଉ କହୁଥିଲେ ମୋର ବି ସେଟା ଗଣନା ହେଇଛି ଆଜ୍ଞା ଜିରୋ।
ହଁ ମୋର ବି ହେଇଚି। ଜିରୋ ଆଉ ଗୋଟେ ଏଇ ଯୋଉ ଆମ ଝିଅ ସହିତ ବି ସେଇଟା ସେଇଟା କଣ ମାନେ ଟା ସମୟ ପୁରା ଅବଧିସ ଦେଖଉଚି କିନ୍ତୁ ଜିରୋ ଶୋ କରୁଛି।
ଆଚ୍ଛା ଆଉ କଣ ରୋଷେଇ କରୁଚ ନାଇଁ।
ହଁ ଭାତ, ଡାଲି, ସୋୟାବିିନ୍ ଆଳୁ କଷା କର ଚି ଆଉ ଆଳୁ ଭର୍ତା ଆଉ।
ସକାଳୁ ଏତେ କଥା କରି ସାଇଲେଣି ଆମେ ତ ଚା ପିଇନୁ ଏଇନା ଚା ପିିଇଲୁ ହେଇ।
ମୁଁ ଏବେ ଯିବି ଅଫିସ୍ ଯିବି ସେଥିପାଇଁ ଆଉ
ଭାରି ଭାରି ତତ୍ପର ପିଲା ଆଉ।
ଟିଫିନ୍ ନେଇକି ଯିବି ଆଉ।
ଓହୋ ଯାହା ହଉ ଚଞ୍ଚଳ ଅଛ ଆଉ। ନାଇକି?
ଆଜ୍ଞା।
ଆଉ ଗାଧେ ଫଦେଇ ସରିଲାଣି?
ନା ଏବେ ରୋଷେଇ ସରିଲା ଯିବା ଗାଧେଇବା ପୂଜା କରିକି ବାହାରିକି ଯିବି ଆଉ।
ଆଚ୍ଛା ଆଚ୍ଛା ଅଫିସ୍ ରେ କଣ କାମ?
ଆମ ଅଫିସ୍ ରେ କାମ ହଉଛି ଆମର ଖାଇବା ଆସୁଛି ପାଣି ଆସୁଛି। ସେଗୁଡ଼ାକୁ ଆମେ ପରୀକ୍ଷା କରୁଛୁ ମେ ଖାଇବାର କଣ ରହୁଛି ସବୁ ସେଥିରେ
ହଁ
ଜୀବାଣୁ ଭୂତାଣୁ ପ୍ରେଜେଣ୍ଟ କଣ ସବୁ ଅଛି ସେଗୁଡ଼ା ଦେଖିବା ପାଇଁ।
ଆଚ୍ଛା କେତେବେଳେ ଯାଉଛ କେତେବେଳେ ଫେରୁଛ?
ମୁଁ ସାଢ଼େ ଦଶଟାରେ ଯାଉଛି ସାଢ଼େ ଛଅଟାରେ ଫେରୁଛି। ମଝିରେ ଅଛି ଖାଇବା ପାଇଁ।
ଖାଇବା ସମୟ ବି ଅଛି ବିରତି ଅଛି।
ଆଜ୍ଞା।
ଓ ଆଉ ସବୁ କଣ କଉଠି ଯେଉଁ ମୋ ନାଇ ରୁମ୍ ନେଇଚ ଭଡ଼ା ରହୁଚ ନାଇଁ। ଏକା ରହିଚ କି ସାଙ୍ଗସାଥି ରହୁଚ?
ନାଇଁ ମୁଁ ଏକା ରହୁଛି ଏକା ରୁମ୍ ନେଇକି ରହୁଛି ଆଉ।
ଓ ହଁ ସାଙ୍ଗ ସାଥି ସାଙ୍ଗରେ ରହୁନ?
କେହି ତ ମିଳି ନାହାନ୍ତି ଯଦି କିଏ ଆଗକୁ ମିଳିବେ ତାହେଲେ ରହିବା ଆଉ।
ଆଉ ସାଙ୍ଗ ସାଥି ପାଖକୁ ଡାକି ଦଉନ?
ପାଖରୁ ସାଙ୍ଗକୁ ବା ଡାକୁଚି ଆସୁନାହାନ୍ତି।
କାଇଁ ଆସୁ ନାହାନ୍ତି?
ସାଙ୍ଗ ଆସୁନାହାନ୍ତି ଗାଁ ଛାଡ଼ିକି।
ଓହୋ ସେ ଗାଁ ଟ୍ରେନିଙ୍ଗ ପାଇଁ ନାଇଁ?
ହଁ ଗାଁ ପ୍ରେମୀ ସାଙ୍ଗ ଗୋଡ଼ା ମୋର।
ଓହ ଆଉ ସହରିଆ ସାଙ୍ଗ କୁ ଡାକୁନ?
ନା ଆମେ ଗାଉଁଳୀ ଲୋକ ଆମର ସହରିଆ ସାଙ୍ଗ କଉଠୁ ଆସିବେ?
ଆ ହଉ ଏମିତି କଥା?
ଆଜ୍ଞା।
ଓ ଆଉ କଣ ବୁଲାବୁଲି ସଇଲା ଦୋଳି ଫୋଳି ଖେଳିଲ?
ହଁ ରଜ ବୁଲା ସରିଲା ଦୋଳି ଖେଳ ସରିଲା ତାପରେ ପୁଣି କାଲି ଅଫିସ୍ ପଳେଇ ଆସିଲି ଆଉ।
କାଇଁ ଆମର ଏପଟେ କିଛି ନାହିଁ ଦୋଳି ନାହିଁ କିଛି ନାହିଁ।
ଗାଁରେ ତ ଲାଗିନି ଦୋଳି ଫୋଳି ମୁଁ ଟିକେ ଯାଇଥିଲି ବାହାରକୁ ଏ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ।
ହଁ
ଆଉ ମାମୁଁ ଘର ଆଡ଼େ ବୁଲିବାକୁ ଯାଇଥିଲୁ ସେପଟେ ସବୁ ଭଲ ରଜ ହୁଏ। ସିଆଡେ ବୁଲାବୁଲି କରିକି ଟିକେ ଆସିଲୁ ଭଲ ହେଲା।
କାର୍ଯ୍ୟକମ
ଏପଟେ ଗୋଟେ ଜାଗା ଅଛି ସେଠି ରଜ ମହୋତ୍ସବ ହୁଏ। କମ୍ପିଟିସନ ସବୁ ହୁଏ ପ୍ରତିଯୋଗିତା। ପ୍ରତିଯୋଗିତାରେ ସବୁ ଦୋଳି ଫୋଳି ଲାଗିଥାଏ ତା ସହିତ ପିଲାମାନେ ନାଚ ଗୀ ଗୀତରେ ସବୁ ଭାଗ ନିଅନ୍ତି ଛୋଟ ଛୋଟ ପିଲାମାନେ କିଏ ସବୁ ନାଚିବେ ଗୀ ଗୀତ ଗାଇବେ ତା ସହିତ ପ୍ର ପ୍ରଷ୍ନ ଉତ୍ତର ଗୋଟେ ପର୍ଯ୍ୟାୟ ଅଛି ସେଥିରେ ବି କାମ ହଉଛି ପଚାରିବେ ପିଲାଙ୍କୁ କୋଶ୍ଚିନ୍ ପଚାରିଲେ। ଯିଏ ଉତ୍ତର ଦେଲେ ସଠିକ ଉତ୍ତର ଦେଲେ ତାଙ୍କୁ ସେଇଠି ସାଙ୍ଗେ ସାଙ୍ଗେ ଉପହାର କିଛି ଦିଆହେଲା। ଆଉ ମିଉଜିକ ଚେୟାର ପ୍ରତିଯୋଗିତା ହେଲା। ଆଉ ସେ ଆଉ ବି ବହୁତ ପ୍ରକାର ପୁଅ ପିଲାଙ୍କର ସବୁ କବାଡି ଖୋଖୋ ଏ ଖେଳ ସବୁ ହଉଥିଲା। ଆଉ ଏମିତି ସବୁ ଆଉ ସେପଟେ ଭଲ ଇଏ ଚାଲିଛି। ହଁ ବଡ ବଡ ବୟସ୍କ ଲୋକମାନେ ବି ପାର୍ଟିସିପେଟ୍ କରୁଥିଲେ ଭାଗ ନେଉଥିଲେ।
ହୁଁ
ଆଉ ସ୍ତ୍ରୀ ଲୋକ ମାନେ ଦୋଳି ଖେଳା କମ୍ପିଟିସନ ହଉଥିଲା। ସେଥିରେ ସବୁ ଭାଗ ନଉଥିଲେ। ନୂଆ ନୂଆ କେତେ ପ୍ରକାର ସବୁ ଦୋଳି ଲାଗିଥିଲା। ଯିବା କଥା ସେପଟେ ଆଡେ ଯାଇକି ବୁଲାବୁଲି କରିକି ଦେଖିଲେ ସବୁ ଜଣା ପଡିବ ଆଗେ ସବୁ କେତେ ପ୍ରକାର ଦୋଳି ଥିଲା। ଏଇ ମୋର ଜଣେ ଦିଦି ମ
ଆମେ ବି ଆମେ ଜାଇଥାନ୍ତୁ ଯେ ବୁଲାବୁଲି କରିବାକୁ। ମୋତେ ଏକ ଦୁର୍ଘଟଣା ଘଟିଗଲା ତ ସେଥିପାଇଁ ଆଉ
ଆଚ୍ଛା ଦୁର୍ଘଟଣା କଁ ହେଲା ଦୁର୍ଘଟଣାରେ ଆପଣଙ୍କର କଁ ହେଇଛି।
ଦୁର୍ଘଟଣା ଟିକେ ଘଟିଗଲା ଆଉ ପ୍ରଥମ ରଜ୍ୟରେ ଆଉ
ଓହୋ ଆଚ୍ଛା ଶୁଣିକି ଦୁଃଖିତ ଲାଗିଲା।
ଅ ହସିକି ଦୁଃଖିତ କହୁଛନ୍ତି ଯେ
ନା ନା ମୁଁ ହସିକି କହିନି ମୋର ଟିକେ ଦେହ ଖରାପ ଅଛି ତ ମୋ ଭଏସ ଟା ସେମିତି ଶୁଭୁଛି।
ହଉ ମୁଁ ଭାବିଲି ଆପଣ ଉପବାସ କରଛନ୍ତି ନା କଣ ମୋଧେ
ନାଇଁ ନାଇଁ ଶୁଣିକି ଦୁଃଖ ଲାଗିଲା ଦୁର୍ଘଟଣା କଣ କେମିତି ହେଲା।
ହଁ ଏମିତି ଯାଇଥିଲୁ ବୁଲିବାକୁ ଆଉ ହଁ, ଥିକି ଅଛି ଯେ, ଆଉ ଟିକେ ଆଉ ମନ ହେଲାନି ଆଉ ଯିବାକୁ ଆଉ
ଆଚ୍ଛା
ନହେଲେ ଆହୁରି ଆମର ବି ଯୋଜନା ଥିଲା, ଏମିତି ବୁଲିବାକୁ ଯାଇଥାନ୍ତୁ ଟିକେ ରଜ ଟିକେ ଉମ୍ ଉପଭୋଗ କରିଥାନ୍ତୁ ରଜର ମଜା ସଇଲା ଛାଡ଼ ଆଉ।
ହେଇପାରିଲାନି ଆର ବର୍ଷ ଯିବେ ନହେଲେ ଆଉ
ହଁ ଆରବର୍ଷ ଦେଖିବା ଆଉ ବଞ୍ଚିଥିଲେ ଯିବା। ଆଉ କଣ? ଘରେ ସବୁ କିଏ କିଏ ଅଛନ୍ତି?
ଘରେଅଛନ୍ତିମା, ବାପା, ଭାଇଦୁଇଜଣ, ଭାଉଜ, ଜେଜେମ-
ହୁଁ ଆଉ ତମେ ତ ଅ ଭାଇଙ୍କର ପା ଏବେ ବାହାଘର ହେଲା ନା କଣ?
ହଁ ଏବେ ଭାଇଙ୍କର ବାହାଘର ଯାଇଛି।
ଆ ଭଲ ଆଉ କଣ? ନୂଆ ଭାଇଜ ଆଇଚନ୍ତି ଭଲ ଆଉ। ମଜା କରୁଥୁବ ଆଉ।
ହଁ ଆଗକୁ ଗୋଟେ ସାଙ୍ଗ ବାହାଘର ବି ଅଛି।
ହଁ ହଁ ଆମର ବି ସାଙ୍ଗ ବାହାଘର ଅଛି।
ହଁ ଆଉ ସାଙ୍ଗ ବାହାଘରେ କଣ
ତମର ସରିଲାଣି ସାଙ୍ଗ ବାହାଘର ପାଇଁ କଣ ଯୋଜନା କଣ କେମିତି କରିବ କଣ
ନାଇଁ ଯୋଜନା କଣ ଯୋଜନା କଣ କରିବା ସେଇଟା ଟିକିଏ ହୁଁ ସାଙ୍ଗ ମାନଙ୍କ ସହିତ କଥା ହେଲେ ହବ।
ଆଉ ତମେ ତ ନିଜେ କଣ ପିନ୍ଧା ପିନ୍ଧି କରିବ ସେଇଟା ତମେ ନିଷ୍ପତ୍ତି ନେଇସାରିଥିବନା।
ହଁ ଆମେମାନେ ତ ସାଙ୍ଗମାନେ କଥା ହେଇଥିଲୁ ଶାଢୀ ପିନ୍ଧିବୁ ବୋଲି।
ହଁ।
ଆଉ ଶାଢ଼ୀ ପିନ୍ଧିବା ବୋଲି ଭାବିଛୁ।
ହୁଁ ଭଲ ସାଙ୍ଗ ଶାଢ଼ୀ ପିନ୍ଧିବୁ ଆଉ
ହଁ ଆମର ଟିକିଏ ଭଲ ସାଙ୍ଗ ଯେହେତୁ ଶାଢୀ ପିନ୍ଧିଆ ଆଉ
ହଁ ହଁ ତା ଦେହରେ ତମର ବି ଠିକି ହେଇଯିବ।
କଣ କହିଲେ?
ମୁଁ କହିଲି ଶାଢ଼ୀଫାଢୀପିନ୍ଧିବ ତା ଦେହରେ ତମର ବି ଠିକ୍ ହେଇଯିବ ଆଉ କଣ।
ନା ନା ଆମର ଏବେ ସମୟ ଅଛି ଆମର ହେଇନି। ଠିକ୍ ଆମର ହେଲେ ଆମେ ତମକୁ ଡାକିବୁ।
ଆଉ କଣ ହିଁ ସାରେ। ବାହାଘରରେ ଯୋଉ ଏବେ ହଲଦୀ ମେହେନ୍ଦୀ ଏ ସବୁ କରୁଚନ୍ତି ସେଉଡା ସବୁ କରିବେ ନା?
ହଁ ହଁ ସେଗୁଡା ସବୁ କରିବେ ସେ ସାଙ୍ଗ ସବୁ ପାଇଁ କିଣା କିିଣି ସବୁ କାମ କରୁଚନ୍ତି ଆଉ ବ୍ୟସ୍ତ ଅଛନ୍ତି। କହୁଥିଲେ ସାହାଯ୍ୟ କରିବା ପାଇଁ ଆଉ ମୋର ତ ଏଠି କାମ ରହୁଚି ଘରୁକୁ ଗଲେ କଣ କରି
ବ୍ୟସ୍ତ ବୋହୁଳ ତାରେ ଆଉ।
ଆଜ୍ଞା।
ହଁ।
ଆଉ ଆପଣଙ୍କରସ ସରିଲାଣି ସବୁ କଣ ସାଙ୍ଗ ବାହାଘରରେ କଣ ସବୁ କରିବେ।
ଆମର।
ହଁ।
ହଁ ହଲଦୀ ପାଇଁ ଗୋଟେ ଯୋଜନା କରିଥିଲି ଯେ ସିଏ ବି ଅଧା ନଷ୍ଟ ହେଇଗଲା ଆଉ।
କାହିଁକି କେମିତି କଣ ନଷ୍ଟ ହେଇଗଲା?
ଇଏ ହେଇଗଲାଆଉ କଣ କରିବା ଯାହା ପ୍ରଭୁଙ୍କ ଇଚ୍ଛା ହୁଁ।
ହଁ ଯାହା ହୁଏ ପ୍ରଭୁଙ୍କ ଇଚ୍ଛା ଆଉ ଗୋଟେ ବ୍ୟବସ୍ଥା କରିଦବା ଆଉ
ହଁ ଆମେ ଆଉ କଣ ହ କଣ ଯୋ ଯୋଜନା କହୁନା କଣ କେମିତି କରିବ ହଳଦୀ। କୋଉଦିନ ରଖିଛ ମେହେନ୍ଦୀ କୋଉଦିନ ରଖିଚ?
ଯୋଜନା କଣ ତାଙ୍କ ବାହାଘର ହୋଉଚି ଏ ଏକ୍ ତାରଖ ଅଛି ଜୁଲାଇ ଏକେ।
ତାଙ୍କର ଘରେ ହବ ନା ମଣ୍ଡପରେ ଆଉ କରୁଚନ୍ତି?
ମଣ୍ଡପରେ ହବ।
ହଁ ଆଉ ହଳଦୀ ମେହେନ୍ଦି ସେଇଠି ହବ ନା କଣ?
ତିରିଶ ତାରିଖ ଦିନ ହବ ହଳଦୀ ମେହେନ୍ଦି ଆଉ।
ହୁଁ।
ଇଆଡେ ଆସେ।
ସେଇଠି ହବ ନା ଘରେ ହବ? ଘରେ ହବ ନା ସେଇଠି ହବ?
ନାଇଁ ସେ ମଣ୍ଡପରେ ହବ।
ମଣ୍ଡପରେ।
ହୁଁ।
ଆଚ୍ଛା ଆଚ୍ଛା।
ତିରିଶ ତାରିଖ ଦିନ ହଳଦୀ ମେହେନ୍ଦି ହେଲେ ଆଉ ତା ପୂର୍ବରୁ ଆମେ ଗୋଟେ ସାଙ୍ଗମାନେ ବ୍ୟବସ୍ଥା କରିଚୁ। ତାଙ୍କୁ କିଛି ଗୋଟେ
ତାଙ୍କର ଗୋଟେ ଛୋଟ ଆୟୋଜନ କରିକି ତାଙ୍କୁ ଡାକିକି ଟି କେ। ଆମର ଏବେ ଯେମିତି ଏ ସବୁ
ହୁଁ ହୁଁ ପାଳନ କରିଚନ୍ତି ବିବାହ ପୂର୍ବରୁ?
ହଁ ସେମିତି ଗୋଟେ କରି ସାଙ୍ଗମାନେ ଭୋଜି କରିବୁ ଆଉ।
ହଁଁ ଭଲ ନା ଆଉ ପୁଣି ସମୟ ମିଳିବ। ବାହା ହେଲା ପରେ ଅଲଗା ସଂସାର କରିଥାନ୍ତି ନା।
ହଁ ସେଇ ବାହାଘର ପୂର୍ବରୁ ସାଙ୍ଗମାନେ ଟିକେ ମଜାମସ୍ତି କରିବା ପାଇଁ କରିଦବା ଆଉ। ସିଏ ବାହା ହେଇଗଲେ ଯାଇକି ଦୂରରେ ରହିବେ। ଆଉ ଆସି ପାରିବେନି ତ। ଅସୁବିଧା ହବ କାଳେ କିଛି।
ଯା ଏଇନା ଯା ଏଇନା ବୟସ ଅଛି କରିବ ନା ଆଉ। ଆଉ କଣ କରିହବ। ହୁଁ।
ଆଉ ସାଙ୍ଗକୁ କଣ ଦବା ପାଇଁ ଉପହାର କଣ ଦବା ପାଇଁ କିଛି ଭାବିଛନ୍ତି ନା ନାଇଁ?
ହଁ ଉପରେ ଦେବା ଭାବିଛି ଯେ ଆଉ ଆପଣର ଅଫିସ୍ ଟାଇମ୍ ହେଇଗଲାଣି ଯାଆନ୍ତୁ। ମୁଁ ରଖୁଛି ହେଲା।
ଅ ହଉ ଠିକ୍ ଅଛି। ମୁଁ ହଁ ଅଫିସରୁ ଆସିଲେ ନ ହେଲେ ଫୋନ୍ କରିବି ଆଉ। ଆଜ୍ଞା ହଉ। ନମସ୍କାର୍।